ହାଲୋ ହଁ। ହଁ ଉଁ ଏଠି ବସିଥିଲି ତ ଘର ଆଜି ଜାଣିଛୁ ବର୍ଷା ପାଗ ହେଲେ ବି ହୁଁ ଜୋରେ ଗରମ ଲାଗୁଚି। ହୁଁ ଗରମ ଲାଗୁଚି ଘର ଆଡ଼େ ରହି ହଉନି। ସେଥିପାଇଁ ଆମର ଦିଟା ଘର ତ ଗୋଟେ ଚାଳ ଘର ଆଉ ଗୋଟେ କୋଠା ଘର। ଯେ ସେ ଆମେ ଯୋଉ ଚାଳ ଘର ଆଡ଼େ ଆସିକି ମୋ ନଣନ୍ଦ ମୁଁ ଆଉ ମୋ ସ୍ବାମୀ ଆଉ ପୁଅ ସମ ଏଇ ଚାଳଘର ଆଡ଼େ ଶୋଇଛୁ ବହୁତ୍ ଥଣ୍ଡା ଲାଗୁଛି। ଆଉ ଭଲ ଲାଗୁଛି ମଧ୍ୟ ଘର ଆଉ ହଉ ସେଥିପାଇଁ ଭାବୁ ମୁଁ କହିଲି ବର୍ଷା ତ ହଉଛି ମାନେ ବର୍ଷା ଆସିଲାଣି ବି ସନ୍ଧ୍ୟା ଟାଇମ୍ ରେ ସେଥିପାଇଁ ମୁଁ ଭାବୁଥିଲି ଶୀଘ୍ର ଯାଉଚି ରୋଷେଇ ଆରମ୍ଭ କରିଦେବି ଯେ କିନ୍ତୁ ଗରମ ଲାଗୁଛି ଯେ ଆଉ ମାଟି ଘର ଆଡୁ଼ ଯିବା ପାଇଁ ଇଚ୍ଛା ହଉନି। ଆଉ ତମ ଆଡ଼େ କଣ କେମିତି ଗରମ ଲାଗୁଚି ନା ନାଇଁ ବର୍ଷା ହଉଛି ନା ନାଇଁ କଣ କେମିତି ହଉଚି? ହ
ଆମ ଆଡ଼େ କାଲି ଆମ ଆଡ଼େ କାଲି ତିନିଟା ଚାରିଟା ବେଳୁ କଣ ସେ ଦି ଘଣ୍ଟା ପୁରା ବିଜୁଳି ଚଡ଼ଚଡି଼ ବହୁତ୍ ଜୋରରେ ବର୍ଷା ହେଇଥିଲା ପୁଣି ରାତିଆଙ୍କ ଫିରି ଫିରି ମାନେ ଯୋଉ ପୁରା ଫିରି ଫିରି ହେଇକି ପକଉଥିଲା ମେଘ କାଲି ରାତିରେ ବି ଲାଇନ୍ ନଥିଲା ଏଇନା ଗୋଟେ ଦିଟା ବେଳକୁ ବୋଧେ ଲାଇନ୍ ଆଇଲା ନା କଣ ଆଉ ଏବେ ଗ ଆଜି ଖରା ଟିକେ କାଁଳିଆ ହେଇଛି ମେଘୁଆ ତଥାପି ତଥାପି ବହୁତ୍ ଜୋରେ ଗରମ ହଉଛି।
ହୁଁ ହୁଁ। ଯୋଉ ଜାଣିଚୁ ଝିଅ ଯୋଉ ବ ମୁଁ କହିଲି ଯୋଉ ବର୍ଷା କଥା କହୁନୁ ସେ ବର୍ଷା କଥା କହିଲେ ମାନେ ମନେ ପଡୁଛି ଛୋ ଛୋଟବେଳ ର କଥା ଆଗରୁ ଛୋଟବେଳେ ପିଲାମାନେ କଣ କରୁଥିଲେ ନା ଆମେ ତ ଛୋଟ ହେଇଥିଲୁ। ସେତେବେଳେ ଦାଣ୍ଡରେ ଗାଁ ଦାଣ୍ଡ ସବୁ ମାଟି ରାସ୍ତା ଥିଲା। ଆଉ ବହୁତ ପାଣି ସବୁ ଯାଏ। ସବୁ ପାଣି ଯାଏ ନଦୀ ଭଳିିକା। ନାଳ ଭଳିକା ଆମ ଆମେ ସବୁ କଣ କରୁ କିନ୍ତୁ ତ ସବୁ ପ୍ରାୟ ବାହାର ପଢୁଛନ୍ତି। ଆଉ ସେମାନେ ବି କେହି ଆଉ ଆଗ ଭଳିକା ଡଙ୍ଗା କରୁନାହାନ୍ତି କି ଭସଉ ନାହାନ୍ତି। ଆଉ କିନ୍ତୁ ସେଇ ପାଣି ଏବେ ବି ସବୁ ଗାଁ ର ଦାଣ୍ଡରୁ ସବୁ ପକ୍କା ହେଇଗଲାଣି ପିଚୁ ହେଇଗଲାଣି। କଂକ୍ରିଟି ହେଇଗଲାଣି। ଆଉ ପାଣି ବି ସେମିତି ଯାଉନି କିନ୍ତୁ ସେଇ ପାଣି ଦେଖିଲେ ବହୁତ ମନେ ପଡୁଛି। ଆଉ ଛୋଟ ଯେତେବେଳେ ଆମେ ହେଇଥିଲୁ ସେଟ ସବୁ କୁ ମାନେ କଣ କହିଲ ଯୋଉ କୁଆ ପଥର କହନ୍ତିନି। ମତେ କୁଆ ପଥର ପଡେ। ସେ କୁଆ ପଥର ପଡେ।
ସେଇଟା ଖାଆନ୍ତି।
ହୁଁ ସେରା ଆମେ ବି
ରେ ଖାଇଛି।
ହୁଁ। ତାପରେ ସେଟା ଦେହରେ ମାରନ୍ତି। କହନ୍ତି ଦେହରେ ମାରିଲେ ଆଉ ଘମିର ହେଇଥିଲେ
ଘିମିରି ଏସେ ମରିଯି
ହଁ। ଆଉ କଣ ହଉଛି ଆଜି ତମେ କାଲି ଆଉ କୁଆଡେ ଯିବାର ଅଛି। ଆଗକୁ କିଛି ଭାବିଛ ନା ଏମତି ଘରେ ରହିବୁ। ନା କାଲି ସେ ବିଦ୍ୟାଳୟକୁ ଯିବାର ଅଛି।
କାଲି ଯି ଅଛି ଯିବି ଆଉ କାଲି ଯିବି। କାଲି ଯିବି ଆମର ଡେଲି କ୍ଲାସ
ଓ ହୋ। ଆଉ ମୁଁ ଭାବୁଥିଲି କଣ କି ନା ଆଜି ହୁଁ ତ ଯିବାର ଅଛି ଟିକେ ଭୁବନ। ତ କାଲି ପୁ ପୁଅ ଯିବ ତ ସେଥିପାଇଁ ତାହାର କେତେ ଗୁଡିଏ ଖାତା ଆଣିବାର ଅଛି। ଆଉ ତାହାର ଛୋଟ ଫଟୋ ହାଫ୍ ସାଇଜ୍ ଫଟୋ ଆଣି ଣିବାର ଅଛି। ଆଉ ପୁଅ ପଢିବ ଆମରି କଟକରେ ଟେଟ୍ରାରେ ପୁଅ ପଢିବ। ଆଉ ସେଥିପାଇଁ ତାର ସବୁ ଜିନିଷ ପତ୍ର ଆଣିକି ଅଧିକ ବାଟ ହଉଛି ନା। ଆମେ ସବୁବେଳେ ଯିବା ଆସିବା କରିପାରିବୁନି। ସେଥିପାଇଁ ତାର ସମସ୍ତ ନିତି ନିତ୍ୟ ବ୍ୟବହାର ଜି-ଜି-ଜିନିଷ ତାକୁ ନେଇକି ଛାଡି ଦେଇକି ଆସିବୁ। ଆଉ ତହାର ବେଡସିଟ୍ ମଧ୍ୟ ତିନିଟା ଆଜି ସଫା କରିକି ତାକୁ ପୁରେଇ ଦେଇଛି। ଆଉ ଗନ୍ଥା ଆଉ ତାଙ୍କର ତକିଆ ସେ ମଧ୍ୟ ପୁରୀ ଦେଇଛି। କାରଣ ସେଠି ଖାଲି ଖଟଟା ଦେବେ। କିନ୍ତୁ ଶୋଇବା ପାଇଁ ଆଉ କିଛି ବିଛଣା ଦେବେନି। ସେଥିପାଇଁ ସବୁ ପୁରେଇ ଦେଇଛି। ଆଉ ଭାବୁଛି ଦେଖା ରାଣ ହେରି। ତାପରେ ଆଜି ତ ସୋମବାର ଘରେ କେହି ଆଇଁଷ ଖାଇବେନି। କି ପୁଅ ମଧ୍ୟ ଖାଇବନି। ସେଥିପାଇଁ ଯୋଉ ଛତୁଆ ଆଣିବି ହାରି ପୁଅର ଘରେ ଭାଜିଦେବି। ଡାଲି କରିଦେବି। ଆଉ ଛତୁ କରିଦେବି। ଆଉ ସିଏ ସେଠୁ ଟିକେ ଦହିବରା କି କଣ ସନ୍ଧ୍ୟାବେଳ ଟାଇମ୍ ଟାର ଖାଇ ଦେଇକି ଆସିବ। ଆଉ ଘରେ ସନ୍ଧ୍ୟା ବେଳ ଟାଇମ୍ ଟା କିଛି କରିବିନି ବୋଲି ଭାବୁଛି। ଆଉ କଣ କହିଲା
ହଉ ତା
ମୁଁ କହିଲି ସନ୍ଧ୍ୟା ବେଳେ ତୁ ଆଜି କଣ ଆୟୋଜନ କରିଚୁ ମାନେ ସନ୍ଧ୍ୟା ବଳ ଟାଇମ ରେ ତୁ କଣ ଖାଇୁ ହ
ହଁ।
ହ୍ୟାଲୋ। ମୁଁ କହିଲି ଆଜି ସନ୍ଧ୍ୟାବେେଳେ ଟାଇମରେ ତୁ ଘରେ କଣ କରିଚୁ କଣ ଖାଇବୁ?
ତ ରାତିରେ ରେ ଛା ହଁ।
ଓହୋ ମୁଁ ଭାବୁଚି ସନ୍ଧ୍ୟା ବେଳେ ହୁଁ। ସେ ଆଜି ଶ
ତ
ଆପ ରେ ଖାଇବୁ। ଆଉ ଡାଲି ଛତୁ ତରକାରୀ ଭାତ ରାନ୍ଧିଦେବି ଘରେ ଅନ୍ୟମାନୋନ ଖାଇବେ, କାରଣ ସେ ମାନେ ରାତି ଯୋଉ ଭୁ ସୋମବାର ଅଛି ଆମେ ହଁ ସେଇ ଆଳୁ ମ ତରକାରୀ କ ଦେବି ଆଉ ଚକୁଳି ରେ ମୁଁ ତାକୁ ଆଗରୁ ଚାଉଳ ବତୁରେଇଥିଲି ବିରି ତାକୁ ମୁଁ ବର୍ତ୍ତମାନ ପେସେଇ ଦେଇ ପେଶିଦେଇକି ତାକୁ ପିଠା କରିକି ରଖିଦେଇଚି ଆଉ ସନ୍ଧ୍ୟା ବେଳକୁ ଭଲ ଫୁଲିବ ଆଉ ପିଠା ମଧ୍ୟ ଭଲ ହବ, ଟିକେ ଆଉ କେତେ ବିରି ବଳିଥିଲେ ତାକୁ ବା ବାଟିକି ଅ ଅ ଅ ହ ହ
ସେ
ହୁଁ ଟିକେ ତ ଦେଇ ମାନଙ୍କ ବିଷୟରେ କହ ତ କଥା ଟିକେ ଶୁଭୁନି ଭଲ କି ଆଉ ତୁ ଶୋ ପଡିଛୁ ବୋଧେ ଟିକେ ଭଲ କି କହ।
ହୁଁ
ହଁ।
ସେ ସେ ସେ
ହୁଁ ହୁଁ ଆଉ ତ ବଡ ବି ଏବେ
ଓ। ହାଲୋ।
ତ ଏବେ କୋଉଠି ଅଛି କଣ କରୁଚି ତାର କଣ ପୁଅ ଝିଅ ତା ମୁଁ ତୁ ଦିନେ ହେଲା ଦେଖିନି ତ। ହ୍ୟାଲୋ। ହ୍ୟାଲୋ।
ଲୋ!
ମୁଁ କହିଲି ଟିକେ, ତ ଦେଇ ବିଷୟରେ କହିଲୁ? ତ ବଡ ଦେଇ କଥା ମୁଁ ତ ଜାଣିନି! ବହୁତ ଦିନ ହେଲା ତାଙ୍କସହ ଦେଖାହେଇନି। ଆଉ ଟିକେ କିଛି କହିଲୁ?
ଏଇନେ ସୁଭୁଚି ତ?
ହଁ।
ତୋ
ହଁ, ତା ବଡ ଦେଇ ବିଷୟରେ ଟିକେ କ
ଅଉ ମୁଁ ଏବେ, ମୁଁ ଆମ ଘରେ ଥିଲା, ମୋ ନାନୀର ମୁଁ ମୋ ନାନୀ ର ମୁଁ ଗୋଟେ ମୋ ବସ୍ ରେ ସେ ଆସି ପହଁଚିଲେ। ସେ ଆସିଲା ତ! ଆଉ, ଆମେ ଯାଇଥିଲୁ ମାଉସୀ ଘରକୁ ସବୁ। ଚି, ମୋ ଅପା ଜିରୀରେ ଥିଲେ। ଭାଇ, ଭାଇ ଥିଲେ। ହଁ କୁହ? ଯେ ଭୁବନରେ ଅଛି, ଆଇଥିଲେ କାଲିରେ
ହୁଁ, ହୁଁ।
ହୁଁ।
ଆଉ,
ଆଉ କେବେ ତ ଦେଇ ଘରକୁ ଆ ହଁ ଯାଆନ୍ତି ଆଉ,
ହାଲୋ! ସୁଭୁ
ମୁଁ କହିଲି ତ! ମୁଁ କହିଲ ତ! ମୁଁ କହିଲଲି ତ! ଦେଇ ଏବେ ଘର ଆଡେ ଆସୁଛି। ଆଉ, ମତେ ଟିକେ କହୁନୁ, ମୁଁ ଯାଆନ୍ତି ତମ ଘର ଆଡେ ଟିକେ ବୁଲିକି ତୋ ଦେଇ ସହିତ କଥାବାର୍ତ୍ତା ହେଇକି ଟିକେ ଆସନ୍ତି।
ହଁ, ଏ ବୋଡି ଆସିବ ଯଦି ମୁଁ କହିଚି ଓହୋ! କାମ ଅଛି କି କଣ?
ହୁଁ। ହଉ, ତାହେଲେ